କଣ କରୁଚ କଣ କରୁଚ?
କିଛି ନା ଏମତି ଅଛ ତମେ
ଛି ମୁଁ ବି ହାତ ଗରମ ପ୍ରବଳ ହଉଛି ଛାତ ଉପରେ ଟିକେ ବୁଲୁଛି ଆଉ
କୁହନି ଗରମ ଫୁଲବାଣୀରେ ଏକା ବେଶୀ ଗରମ ବଧେ।
ହେଉଥିବ ଗରମ ଆଉ, ଆଉ ରୋଷେଇ ବାସ କଣ ସରିଲାଣି?
ହୁଁ ସେମିତି ସରିଲାଣି।
ଆଉ କୁଆଡେ ଯାଇନ ବୁଲିବା ପାଇଁ ଆଜି?
କୁଆଡେ ଯିବି ଘରେ ହିଁ ଥାଉଛି।
କେତେ ବୁଲିବା ଲୋକ କେମିତି ଘରେ ଥାଉଛ?
ଇଚ୍ଛା ଲାଗୁନି କୁଆଡେ ଯିବାକୁ।
ହୁଁ କଣ ତ ଗୋଟେ କାରଣ ଥିବ ନା ଇଚ୍ଛା ନ ଲାଗିବାର।
ସେମିତି ନାହିଁ
ପଢାପଢି କରୁଛ ବୋଧେ ଜରସୋର ଜୋରସୋର ପଢାପଢି କରୁଛ ବୋଧେ
ହଁ ହଁ ବହୁତ ଜୋରସ ପଢାପଢି ଚାଲିଛି।
ପଜିି ସରିଲା ନା ସେଥିପାଇଁ ଆଉ। ଆଉ କଣ ଖାଇଥିଲ ସନ୍ଧ୍ୟା ବେଳେ?
ସନ୍ଧ୍ୟା ବେଳେ କଣ ଖାଇଥିଲି? ଗୁପଚୁପ ଖାଇଥିଲି ଛକକୁ ଯାଇ।
ସବୁଦିନ ସେ ଗୁପୁଚୁପ୍ ଖାଉଛ ସେ ଗୁପଚୁପ ଭଲ ଲାଗୁଛି?
ଛକ କୁ ଗଲେ କଣ ଖାଇବି ଆଉ? ମୁଁ ସୁପ୍ ପିଉନି ହେଲା। ମୁଁ ସୁପ୍ ଦେଖ ଚ ଚ ଚାଉମିନ ମନା।
ଗୁପଚୁପ ଛଡା ଆଉ କଛି ନାହିଁ ସେ ଗୁପଚୁପ ତ ଏତେ ମାନେ ଅସନାରେ କରୁଛନ୍ତି ଛି।
ହଁ ତମେ ଦେଖି ଯାଇଛ ଅସନାରେ କରା ହଉଛି।
ଅଲଗା ଜିନିଷ ବି ତ ଅଛି ନା ଏମିତି କଣ ଫ୍ରୁଟସ ଫ୍ରୁଟସ କି କଣ ଖାଇବ।
ନା ମତେ ଏ ସେଇଟା ଦେଖିଲେ ତ ଇଚ୍ଛା ହଉଛି ସେ କଣ ଯ ସାଇଟ ରେ ଆକା ଥାଉଛି ସେ ଛକ ପାଖରେ ଆଉ କଣ କରିବ ଆଖି ଆଗରେ ସେ ଯାଉଛି।
ହୁଁ ହୁଁ ଆଉ କଣ କଣ ପଡିଲଣି?
କିଛି ନାହିଁ।
କିଛି ପଢିନ ଆଉ ଘରୁ କୁଆଡେ ଯାଉନି ବୋଲି କହୁଛ।
ଏମିତି ଦେହ ଟିକେ ଭଲ ନଥିଲା ଅଛି ଘରେ
ହୁଁ କଣ ଦେହ କେମିତି ଦେହ କଣ ଖରାପ ହଉଛି ତମର ବାରମ୍ବାର? ଏଆଡୁ ସିଆଡୁ ଖାଉଛ ବାହାରେ ବୋଲି ଦେହ ଖରାପ ହଉଛି।
କଣ ଖାଲି ଗୁପଚୁପ ତ ଟିକେ ଖାଉଛି ଆଉ କଣ ଖାଉଛି। ଚାଉମିିନ ମନା ମ୍ୟାଗି ମନା ହେଲା।
ଗୁପଚୁପ ର ପାଣି ତ ପୁରା ଅସନା
ଆରେ ଅସନା କୁଆଡୁ ବ ବାଲିରେ ନେଇ ପକାଉଛୁ।
ଦେଖୁଛ ନା କଣ? ମାନେ ସେ ଯ କରୁଛନ୍ତି ଘରେ ନିଜେ ହେଲେ କରିକି ବନେଇକି ଖାଆନ୍ତ।
ନିଜେ କଲେ ଟେଷ୍ଟ ହେଉନି ଯେ
ଥରେ ହବନି ଦିଥର ହବନି ତିନିଥର ହବନି ଚାରି ପାଞ୍ଚ ଥର ବେଳକୁ ହେଇଯିବ ଟେଷ୍ଟ।
ହଉଛି ପାଣି ହିଁ ଟେଷ୍ଟ ହଉନି।
ହବ ତାର ମିଳୁଛି ସେଟା ମାନେ ଦେଖିକି ଗୋଟେ କରିବ ସାଇଜ ରେ ମନ ଧ୍ୟାନ ଦେଇକି ବଲେ।
ସେ ଜଲଜିରା ନା କଣ ମିଳୁନି। ହଁ ସେଇଟା କରି ସିନା ଗୁପ
ନାଇଁ ନାଇଁ ସେ ସେମିତି ଜଲଜିରା କରନି ସେଟା ଟିକେ କଇଁଆ ପଡିବ। ଟିକେ ବେଲପତ୍ର ବୋଟା ପଡିବ କଞ୍ଚା ଲଙ୍କା ଛେଞ୍ଚା ପଡିବ ଆମ୍ବଅଦା ଟିକେ ପଡିବ। ତାର ମସଲା ଯାକ ପଡିବ ତାପରେ ସେ ସେ କଇଁଆ ଖଟା ଟା ହିଁ ସେ ଗୁପଚୁପ ପାଣିର ମାନେ ଯୋଉ ସ୍ୱାଦ ଟା ଆଣି ଥାଉଛି ଖାଲି ଜଲଜିିରା ତ ମାନେ ଭଲ ଲାଗିବନି। ସେ ଜଲଜି ଜଲଜିରା ଟା ମାନେ ଗୋଟେ ତାର ସେ ଥଣ୍ଡାରେ ପକେଇକି ପିଇଲା ଭଳିଆ ଲାଗବ। ସେମାନେ ସେ କଇଁଆକୁ ବୁତରେଇ ଥାଉଛନ୍ତି। କଇଁଆ ବୋଲେ ହେଉଛି ତେନ୍ତୁଳି ତେନ୍ତୁଳି ହେଲା ସେ
କଇଁଆକୁ ତେନ୍ତୁଳିକୁ କଇଁଆ ବୋଲି କୁହାଯାଏ କି?
ହୁଁ ତେନ୍ତୁଳି ନା କଇଁଆ ହେଲା ସେଟା ଆଉ ଟିକେ ବୁଡେଇକି ସେଟା ଟିକେ ମାନେ ଭିଜେଇକି ରଖିଥାଉଛନ୍ତି। ସେଟା ଭିଜେଇକି ରଖିକି ଆଉ ଲଙ୍କା ଆମ୍ୱ ଅଦା ସବୁ ଟିକେ ଗ୍ରାଇଣ୍ଡିଙ୍ଗ କରିକି
ଚୁପ ପାଣି
ମୋର ବି ମଝିରେ ଥରେ ଗୁପଚୁପ ଖାଇକି ଦେହ ଖରାପ ହେଇଥିଲା। ଖାଇକି ଆଇଲା ପରେ ତା ପରଠୁ ବାନ୍ତି ହେଲା।
ହୁଁ
ନିଜେ କରି ଖଆନ୍ତି ହେଲେ। ଗୁପଚୁପ ଗୁପ ଗୁପଚୁପ ଆଉ ଦ ଗୁପଚୁପ ଆଉ ଦହିବରା ଦିଟା ଏକା ଜାଣିଛ ବଧେ ନାହିଁ।
ଏ ଭଲ ଲାଗୁଛି ଆଉ କଣ କରିବି।
କଣ ଖାଇଥିଲ ଦିନ ବେଳା? କଣ ରୋଷେଇ କରୁଥିଲ?
ଦିନ ବେଳା ଆଜି ଚିକେନ ଖାଇଥିଲି। ଚିକେନ୍ ଭାତ ଡାଲି ଆଉ ପନିର ତରକାରୀ।
ଭେଜ ବି ନନ ଭେଜ ବି।
ହୁଁ ଦି ଟା ଯାକ ହେଇଥିଲା।
କିଏ ରୋଷେଇ କରୁଥିଲା?
ନା ଆମ ଘରେ କରିନଥିଲେ। ଆଜି ସେ ଏମିତି ମାନେ ସେ ଦିଦିଙ୍କ ଘରୁ ଆସିଲେ ତ ତାଙ୍କର କଣ ଭାଇଙ୍କର କଣ ଆସଛନ୍ତି। ଗୋଟେ କାମ ଥିଲା ସେଇଠି ତ
ଆଚ୍ଛା
ହୁଁ
ଆଉ ତମର କଣ ପରୀକ୍ଷା ଅଛି ଆଗକୁ? ନା କିଛି ନାହିଁ।
ଏବେ କିଛି ନାହିଁ।
କିଛି ପକେଇ ନ ଏବେ। ବି ଇ ଡି ଏକ୍ଜାମ ଟା ହେଲେ ଦେଇଥାନ୍ତତା ଏବେ ପିଜି ପରେ ଖାଲିଟାରେ ରହିବା ଆଉ, ଘରେ କଣ ଭଲ ଲାଗୁଛି?
ମତେ ତ ଭଲ ଲାଗୁନି ସେ ହେଲେ କଣ କରିବା ପଢୁନି ଆଉ କଣ ଏକ୍ସାମ ଦେବି।
ହୁଁ
ସେଇଟା ହଉଛି କଥା।
ଦେଇଥାନ୍ତେ ଗୋଟେ ମାନେ ହଉ କି ନ ହଉ ଟ୍ରାଏ କରିବାର କଣ ଅଛି। ସେଟା ଦେଇଥାନ୍ତ। ତାପରେ ଯାହା ହେଇଥାନ୍ତା ପରେ ଆଉ ଦେଖିଥାନ୍ତ ଆଉ ଆଉ ପିଜି ପରେ କଣ ଆଉ ଖାଲି ପିଜି କରିବା କଣ ଖାଲିରେ ଘରେ ରହିବ?
ନାଇଁ ଯେ
ହୁଁ
ଏବେ ସବୁ ପ କେଇବି ଆଉ ଏ ଏସ୍ ଓ ହେଇଗଲାଣି କିଛି ଟେନସନ୍ ନାହିଁ।
ଏବେ ଯୋଉଟା ବି ଭାରୁଚି ମାନେ ଫାଷ୍ଟ ପକେଇ ଦେଖ ଟ୍ରାଏ କର। ହବ ନହବ ସେଟା ପର କଥା ନିଜେ ଫାଷ୍ଟ ଟ୍ରାଏ କର। ହୁଁ ହୁଁ ସେ ଟ୍ରାଏ କଲା ପରେ ଯାହା ହବ ତାପରେ ଯଦି ତା ପଢା ପଢି ଟିକେ ଭଲ୍‌ ସେ କଲେ ହେଇଯିବ କାଇଁ ହବନି ସମସ୍ତଙ୍କର ହଉଚି ତମର କାଇଁ ହବନି?
ସେଇଆ।
ଆଉ ଘରେ ହିଁ କେତେ ରହିବ ଗୋଡ଼େ ଉ ଉ ଉ ଛେ ଓଡିଆ ବ୍ୟାକରଣ ବହି ଖୋଜିଲ?
ଅଛି ମ ପାଖ୍ ରେ।
କୋଉଡା ଏମସି କ୍ୟୁ ବାଲା କଣ ଅଛି କି ଏମ୍ ତି କୋଉଡା କଣ ଅଛି ନାଁ କହିଲୁ?
ସେ କଣ ସାରସ୍ଵତ ନା କଣ?
ସାରସ୍ଵତ ତ ମ ପାଖରେ ବି ଅଛି ଟେ ଏମ ସି କ୍ୟୁ କେଉଁ ପ୍ରାକ୍ଟିସ ପାଇଁ କଣ ଅଛି?
ଯୋଉ ୟୁଜି ବେଳକୁ ସେ ଯୋଉ ଆମ
କଡ୍‌ ପେ କର୍ ପେକ୍ ଗୋଟେ ଥିଲା।
ହଁ କଡ୍‌ ପେପର ରେ ଥିଲା ଯେ ସେଇଟା ବୁ ମୁଁ କିନ୍‌ଥିଲି ସେଇଡ଼ା।
ପିଜି କରିଦେବି ନା ଜୋଗ୍ରାଫିରେ କରିବି ନା ପଲିଟିରେ କରିବି କୋଉଟାରେ ପିଜି କରିବି ମୁଁ ଜାଣିପାନ୍‌
ତମୁକ୍ କୋଉଡା ମାନେ ଠିକ୍ ଲାଗୁଛି ତ କର।
ଯୋଉଡା କଲେ ବି ହବ ଓଡିଆ କଲେ ବି ହବ ଯାହା କଲେ ବି ହବ ଦେଖିଆ।
ବେ କଣ ଅଛି?
ଦେଖିବା ରେଗୁଲାର କରବା ନା ଡିଷ୍ଟାନ୍ସ କରିଆ ସେଇଟା ଦେଖିବା। ରେଗୁଲାର କଲେ ତ ଡେଲି କ୍ଲାସ ଯିବାକୁ ଗଲେ ବିରକ୍ତ।
ନା ଡେଲି ତ ନୁହ ଯେ
ତମ ତମ ସାର୍ ମାନେ କେମ୍ ତି ଭଲ ମାନେ ଡିକେ ସପୋଡ୍‌ କଲା ଟାଇପ୍ ର କି ନା ମାନେ ଏମିତି ଦେଖିବ ଆଟନାସ ଫାଟନାସ ଦେଖିକି
ଆଁ ଉଁ ଝାମ୍। ସପୋର୍ଟ ତ ବହୁତ ଭଲ କରନ୍ତି ହେଚ୍ ଓ ଡି ସାର୍ ଭଲ ବହୁତ୍‌ ଭଲ ବହୁତ୍‌ ମାନେ ବହୁତ୍।
ନାଇ ଏତିକି ତ ଦରକାର ଟିକେ ମାନେ କ୍ଲାସ ଫ୍ଲାସ ନ ଗଲେ ବି ଟିକେ ମାନେ ଯାହେଲେ ବି
ଖୋଲିକ୍ କହିବ କଣ୍ ପ୍ରୋବ୍ଲେମ୍ କଣ?
ହୁଁ କଣ ଏମ୍ ତି ଅସୁବିଧା ଅଛି କହିବି ମୁଁ ଏମ୍ ତି ହେଛି। ତାଲେ ଗୋଟେ ସାରରେ ଅଛି ଗୋଡେ ଜାଗାରେ ଆଉ ଉଁ ଉଁ ଯିବାକୁ ପଡିବ ଏମ୍ ତି ସେମ୍ ତି।
ହଁ ଏମତି ପ୍ରୋବ୍ଲେମ୍ କହିଲେ ମ୍ୟାନେଜ୍‌ ହେଇଯିବ କିଛି କଥା ନାହିଁ ମ ଖାଲି ଗେଷ୍ଟ ଫ୍ୟାକ୍ କାଳେ ଯୋଉ ମାନେ ଅଛନ୍ ସେମାନଙ୍କୁ ଟିକେ ନଖରା ଟିକେ ଥାଉଛି। କିନ୍ତୁ ହେଚ ଓ ଡି ସାର୍ ଭଲ ବହୁତ ମାନେ ଭାବନାରୁ ମାନେ କଣ କହୁଛନ୍ତି ଭାବନାରୁ ବାହାରେ ବହୁତ ଭଲ।
ହୁଁ ଏ ସେ ଏଚ୍ ଓ ଡ଼ି ସାର୍ ତାହାଲ୍‌ ଡିକେ ଦେଖିବା କୋଉଟାରେ କରିଆ ସେଇଟା
ହୁଁ।
କରିକି କରିଲେ ଦେଖିବା ଆଉ ଏବେ ତ ନାଇଁ ଥର ତ ନାଇଁ ଏଥର ତ ଆର ବର୍ଷ ହିଁ ଦେଖିବା।
ହୁଁଁ।
ହୁଁ ଉଁ। ଆରଥର ଆଗ ଦେଖିବା କଥା ଏଥର ତ ନାଇଁ କିଛି। ଏଥର ଯଦି କୁଆଡେ ନହଲା ବୋଇଲେ ଆରଥର ବାଧ୍ୟ ହେଇକି ପିଜି ଟା କରିବାକୁ ପଡିବ ଆଉ।
ନା ହେଇଯିବ କାହିଁକି ଭାବୁଛ।
ଦେଖାଯାଉ କଣ ହଉଛି? ହେଇଯିବ ହେଇଯିବ ବୋଲି ତ ପ୍ଲସ ଥ୍ରି ର ଦେଖୁ ଦେଖୁ ତିନି ବର୍ଷ ବିତିଗଲା। କୁଆଡକୁ ଯୋଗ କୁଆଡକୁ ଯୋଗ୍ୟ ହେଇପାରିଲୁନି ଅଯୋଗ୍ୟ ଅଛୁ ଖାଲି ଜନଗଣନା ପାଇଁ ଅଛୁ।
ଆରେ ସେମତି ନ ହବ ଆଉ। ଅପେକ୍ଷାରେ ଫଳ ମିଠା ହେଇଥାଏ କହୁନାହାନ୍ତି ସେମତି ଟିକେ ୱେଟ କର ହେଇଯିବ।
କେବେ ସେ ଅପେକ୍ଷାରେ ପଳ ଆଇବ ସେଟା ପିଲା ବେଳୁ ଖାଲି କଥା ଶୁଣି ଶୁଣି ଆଇଛୁ। କଷ୍ଟ କଲେ କ କଷ୍ଟ କଲେ କୁଷ୍ଟ କୃ ଷ୍ଣ ମିଳେ ଅପେକ୍ଷାର ଫଳ ମିଠା ହେଇଥାଏ ଋତୁ ଆଇଲେ ଫଳ ଖାଏ ପିଲାବେଳୁ ଶୁଣି ଶୁଣି ଆଉ ଦେଖାଯାଉ ଅପେକ୍ଷା ତ ଅଛି। ଫଳ ଟା ମିଠା ହେଇବାର ଅଛି ଫଳ ଟା ଯଦି ଖଟା ହେଇବ କାହିଁକି ଫଳର ଫଳର ସ୍ଵାଦ ଦି ତିନି ପ୍ରକାର ଥାଏ ଖଟା ମିଠା। ଆଉ ପିତା କା ଭାଗ କା ଭାଗରେ ବି କୁଟା ଥାଏ। ପିତା ମାନେ ଥାଉଛି ନା ଫଳ କଲରା ଭଳିଆ ଯଦି ଆଇବ ଯଦି ତ ସମସ୍ତଙ୍କର ଭାଗରେ ଆମ୍ବ ନଥାଉଛି ନା ମିଠା ହେଇକି ଆଇିବ କା କା ଭାଗରେ କଲରା ବି ଥାଉଛି। କା କା ଭାଗ୍ୟ ରେ ତଣିକି ଆମର କଣ ଲେମ୍ବୁ ଭଳିଆ ଥାଉଛି ଖଟା। ସମସ୍ତଙ୍କୁ ତ ଆମ୍ବ ମିଳୁନି ନା ସେମିତି ଆଉ।
ସେମିତି ହବନି ନିଜ ଉପରେ ନିଜ ବିଲିପ ରଖ।
ଦେଖାଯାଉ କଣ ହଉଛି ଆଉ। କେତେବେଳେ ଶୋଉଛ?
ହଁ ସେମିତି ଖାଇକି ସେ ଦଶଟା ଦଶଟା ଅଧେ।
ଦିନ ସାରା ଘରେ ରହୁଛ ମାନେ କିଛି ଲାଗୁନି ପଢାପଢି କରୁଥିବ ବୋଲି ସେ କିଛି ଲାଗୁନି ନ ପଢିକି ରହିଲେ କଣ ରୋଷେଇବାସ ବାସନ ମଜାରେ ଟାଇମ ପଳଉଛି?
ସେମତି କେତେବେଳେ ଟାଇମ୍ ପଳାଉଛି ମୁଁ ନିଜେ ବି ଜାଣିପାରୁନି ଏବେ ଘରେ ରହି ରହି ଅଭ୍ୟାସ ହେଇଗଲଣିି ଆଉ। ଜଣା ପଡୁନି କିଛି ଆଗରୁ ମୁ ଯେତେବେଳେ କଲେଜ ଯାଉଥିଲି, ଘରେ ଦିନେ ରହିଲେ କେତେ ଦିନ ଯାକ ରହିବି ଏମିତି ଲାଗୁଥିଲା ଏବେ ଘରରୁ ଇଏ ଗଲାଣି କି ଛି ଲାଗୁନ ଏତେ ଆଉ
ହୁଁ ଏମିତି କଥା ତ
ହୁଁ ହୁଁ
ଭଲ ଆଉ ଜୀବନ ତ ଏମିତି ଆଉ କଣ କରିବା।
ହୁଁ ପରା
ଆଉ ରୋଷେଇ କିଏ କରୁଛି? ତମେ ନା ମା କିଏ ରୋଷେଇ କରୁଛି?
ରୋଷେଇ ହଁ ମା କରୁଛନ୍ତି ମୁଁ ବେଳେ ବେଳେ ଟିକେ ହେଲ୍ପ କରିଦଉଛି।
ହୁଁ ହଁ ରୋଷେଇ ଶିଖିଲୁନି ନା ନାହିଁ?
ହଁ ହୁଁ ମୋରେ ଟିକେ ଟିକେ ଆସ ଏଇଟା ବି ମୁଁ କହୁଥିଲି ନିଜେ ନିଜେ ଟିକେ
ହୁଁ ହଉ ହଉ ହଉ ରଖୁଛି ମୁଁ।